ଆଜ୍ଞା।
କଣ କରୁଛ?
ଏଇ ବସିଚି।
ବଇଚ? କଣ ଖାଇଛ?
ସେ ଭାତ, ଡାଲି, ମାଛ
ହେଲୋ କଣ ଖାଇଛ? କୁଆଡେ ଯାଇଥିଲ ବୁଲିସକାଳୁ?
ଆଜି ମୁଁ ଯାଇଥିଲି ଆସିକି ଓଲ୍ଟସ ଖାଇଲି ଓଲ୍ଟସ୍ ଆସିଲି ଆଉ ଚି
ଆଜ୍ଞା।
ଆଉ ତାପରେ ଗାଧେଇଲିି ଗାଧେଇକି ଆସିକି ଟିକେ ବସିଲି ଟି ଗେମ୍ ଖେଳିଲି। ଟିକେ ମୋବାଇଲ ଦେଖିକି ଆଜ୍ଞା।
ତାପରେ କଣ କଲ?
ତାପରେ ଖରା ଆଳ ଖାଇବା ଖାଇଲି। ତାପରେ ବୁଲିବାକୁ ଯିବି। ଆଜ୍ଞା।
ହୁଁ। ଚାରିଟା ବେଳକୁ ଯିବା ବନ୍ଧଆଡେ।
ଆଜ୍ଞା।
ଜାମୁକୋଳି ଖାଇବା। ଖାଇକି ଆସିବା ତାପରେ ବୁଲିଆ ବୁଲିକି ଆସିଆ।
ଜାଇକି। ଚାଲେ ଜିବାରାଜନୀପୁର ରାଜନୀପୁରରୁ ଟିକେ ବରା ଫରା ଖାଇଦେଇକି ତାପରେ ଯିବା ଆମର ହରିପୁର। ହରିପୁରରେ ଚା ଫା ପିଇବା ଚା ଫା ପି ପୁଆକି ଆସିବା ଆଉ।
ଆଜ୍ଞା।
ଆଉ କଣ କହୁଚନ୍ତି କହୁନାହାନ୍ତି।
ଆଉ କ
ଆଉ ଦେହ ପା ଭଲ ଅଛି ସବୁ।
ଆଜ୍ଞା।
ଦିହ ପା ଭଲ ଅଛି। କଣ କରୁଛ ତମେ? ହୁଁ ଖୁଡି ଖବର କଣ। ହାଲୋ। ଆ ଦାଦୁ କଣ ଦାଦୁ କଣ ଖାଲି ଦାନ୍ତ ଖେଲଉଛନ୍ତି
ଆଜ୍ଞା।
ଏ ରାତି ଖାଇଲେ ଇଚ୍ଛା ନାଇଁ ଯେ
ଆଜ୍ଞା। ଆଉ କଣ? ଆଜ୍ଞା ରଫା।
ଆଉ କଣ।
ଗୋଟେ ନଈଟେ ଥିଲା। ଯଦି ନଇ ରେ ଥିଲା।
ଯିବା।
ଏ ନଈକୂଳରେ ଗୋଟେ ଜାମୁକୋଳି ଗଛଟେ ଥିଲା। ସେ ଜାମୁ କୋଳି ଗଛରେ ଗୋଟେ ମାଙ୍କଟେ ରହୁଥିଲା।
ଆଜ୍ଞା।
ସେଠୁ ଗୋଟେ କୁମ୍ଭୀରଟେ ଆସିଲା ସେ ନଇକୂଳକୁ।
ଆଜ୍ଞା।
ସେଇଠୁ ମୁଁ କମ୍ପୁଟର ଟା କହିବା ମାଙ୍କଡ଼ କୁ। ତ।
ଆଜ୍ଞା। ହୁଁ। ଦେଖିଚ?
ଉଁଯା ଖାଇ।
ହଁ ଆଜି ଆମ ଘରେ ନିମ ତ ଅଛି। ସେଇଠୁ ମାଙ୍କଡ ଯେମିତି ବସିଲା ଯେମତି ଅଧା ନଇ ରେ ହେଇଛି ସେମତି କୁମ୍ଭୀର କହିଲା ମୁଁ ତତେ ଖାଇନି ତ କଲିଜା, ସୋଉଠୁ ମାଙ୍କଡ଼ କହିଲା
ଆଜ୍ଞା।
କଲିଜା ମୁଁ କଲିଜା ମୁଁ ଛାଡି ଦେଇକି ପଳେଇ ଆଇଛି ପଛରେ। ସେଇଠୁ କୁମ୍ଭିର ପୁଣି ଗଲା ଗଛ କଦିକି। ମାଙ୍କଡୁ ସେଉଠୁ ଡେ ୱାଲଥରେ ଅଛୁ ମାଙ୍କଡ ସେଇଠୁ କହିଲା। ଆରେ ମୂର୍ଖ କଲିଜା କଣ ଗଛ ଉପରେ ଥାଏ?
ଆଜ୍ଞା।।
ସେଇଦିନରୁ ଆଉ ଆଉ କଣ ଘରେ ସବୁ କେମିତି ଅଛନ୍ତି?
ସେ ଯୋଉ ଭଲ ଅଛନ୍ତିି।
ନା ଆଉ ଆଜି ଦିନରେ କଣ କଲ ସକାଳୁ?
ସକାଳୁ ସକାଳେ ଉଠିଲି ଭାତ ବସିଲି ତା ପରେ ଗଲି ଗଲି ଲଟିନ୍ ଆସିଲି ତାପରେ ଏ ପେଟ ସଙ୍ଗଟାକୁ ଡକିଆକୁ ଡାକିଆକୁ ଆସିଲି
ଏହା।
ଦକିଆକୁ ଆଇିଲି ତାକୁ ଉଠେଇଲିି ସେ କହିଲେ ନା ମୁଁ ଆଉ ପାଞ୍ଚ ମିନିଟ୍ ପରେ ଉଠିବି ମୁଁ କହିଲି ହଉ ପାଞ୍ଚ ମିନିଟ୍ ପରେ ଉଠ ଆଉ। ତା ପରେ ମୁଁ ଘରକୁ ଗଲି ଘରକୁ ଗଲି ତାପରେ ଚା ଆଉ ଓଟସ ଖାଇଲି ଖାଇକି ଆଇଲି। ଯାଇକି ତାପରେ ଟିକେ ବସିଲି, ବସିକି ଟିକେ ଫୋନ ଦେଖିଲି ଫୋନ ଦେଖି ସାରିକି ସେଠି ସେଠି ଜଣେ ଆସିଲ ଆଉ ଗୋଟେ ପିଲାଟେ ଗାଡି ବାହାର କଲା ଗାଡ଼ି ବାହାର ସ୍କୁଟି ବାହାରକଲା। ଆମେ ଗଲୁ କୁଆଖିଆ କୁଆଖିଆ ଗଲୁ ଯେହେତୁ କୁଆଖିଆ ଗଲୁ ତାପରେ ଆମ ସେଠିକି ଗଲୁ ଫାଷ୍ଟ ଆମେ ଦହିବରାଟିିକେ ଖାଇଲୁ।
ଆଜ୍ଞା।
ଖାଇଲିି ଟା ପରେ ଖାଇଦକି ତାପରେ ଗଲୁ ଆମେ ଏଠିକି, ମଧୁବନ। କେତଟିିକି ମେଡିସିନ୍ ଆଣିବାକୁ ଗଲୁ ମାଗଣା ରେ ମେଡିସିନ୍ ଆଣିବାକୁ ହୁଁ ଗୋଡ ଦେହ ଭଲ ନାହିଁ ଦରଜ ଅଛି। ଦରଜ ଲାଗିଲେ ସେଥିପାଇଁ ମେଡିସିନ ପାଇଁ ଗଲି ମେଡ଼ିସିନ ନେଇକି ଆସିଲି। ଆସିଲା ପରେ ଟିକେ ଗଲୁ ହରିପୁରୁ ହରିପୁୁରୁ ଆ ଚିଜ ଚିଜ ନେଇକି ଆସିଲୁ। ହରିପୁରୁ ଚିଜ୍ ନାଇ ଇଲୁ ଆସିଲା ପରେ ତାପରେ ସେପଟ ସାଇଡ ରୁ ଗୋଟେ ବ୍ରେଡ୍ ଅନିଲୁ। ବ୍ରେଡ଼୍ ଆଣିଲୁ ଆଉ ପନିର ବି ଆଣିଲୁ। ନେଇକି ଆସିଲି ନେଇକି ଆସିଲ ପରେ ସେଠୁ କଣ ହେଇଛି ନା ଆଇଲୁ ହେଇଗଲା ଏଗାରଟା ବାର ଟା ଗଟ ହସଏଲା ପରେ ଇନା ପଳେଇବ ଉପର ବେଳା ମିଲ୍ ଟା ହେଇଥିଲା ଭାତ ଆଉ ଚିକେନ୍ ଆଉ ଚିଙ୍ଗୁଡ଼ି। ଆଉ ଟିକେ ଡାଲି। ତାରେ ଖାଇଲି ଖାଇଦେଇକି ଫୁଣି ଆସିଲି ତଳ ଘରୁ ତାପରେ ଶୋଇଲି ଶୋଇ କି ଗଲି ସୁଖି କଲି ତାପରେ ଯିିବି ଚାରିଟା ବେଳକୁ। ଚାର ଟା ବେଳ ଯିବି ମୋଟି କତିକି ଯିବି ଚାରିଟା ବେଳକୁ। ମୁଁ ତା କତିରୁ ଆସିବି। ଯିବି ତା ସାଥିରେ ବୁଲି ବାଲିକି ଆସିବ ସେ କଣ କହିବ ବୋଲି କହୁଥାନ୍ତା। ମୁଁ କହିଥାନ୍ତା ତାପରେ ଯିବି ଜାମୁକୁଳି ଖାଇବାକୁ। ଜାମୁ କୋଳି ଖାଇବି ତା ପରେ ସେଠୀ ପିଜୁଲି ଅଛି ସେପଟ ସାଇଟିରେ। ବିଜୁଳି ଖାଇବୁ ପିଜୁଳି ଖାଇକି ଯିବୁ ତାପରେ ନଈ ନେଇକି ଯିବୁ ବୁଲିବାଲି ଆସିବୁ ସାତଟା ବେଳକୁ ରାତିରେ ନ ହେଲେ ପାଞ୍ଚ ଟା ବେଳେ ଆସିବୁ, ଆସିଲି ମାର୍କେଟ ଯିବୁ। ମାର୍କେଟ ରୁ ଆସି ମାର୍କେଟ ଯିବୁ ମାର୍କେଟରେ ଗୁପୁଚୁପ୍ ଖାଇବୁ। ତା ଦହିବ ଗୁଚୁପ୍ ଖାଇବୁ ତା ଜଳିଖିଆ ଖାଇବୁ ତା ପରେ ସୋଲା ମଟର ଖାଇବୁ ଖାଇକି ଆସିବୁ ଖାଇକି ଆସିକି ରାତିକି ଯାହା ହେଇଥିବ ଖାଇି ପିଇମି ସୋଇପଡ଼ିବୁ।
ହୁଁ।
ଗୋଟେ ବୁଲିବାକୁ କୁଆଡେ ଗୋଟେ ଯାଇଥାନ୍ତେ ନା
ଆଜ୍ଞା।
ହୁଁ ସେ ପୁରୀ ଟିକେ ଚନ୍ଦନ ଯ ଜାରେ ଯା ହଁ ଜାରେ।
ଯାସ୍ତ ରୁ କଣ କରିବା?
ଲସି ପିଇବା ଦରକାର ଗୋଟେ ଭଲ ଲସି ହଉଛି କାଳେ
ଆଜ୍ଞା।
ଆଜ୍ଞା ହଁ କହୁଛୁ ଯିବା ଲସି ପିଇବା ବଲ ମର୍ସି ଆଜ୍ଞା। କୋଉ ନାହାନ୍ତି କଣ କୋହୁଛନ୍ତି? ମାଝୀ ଘରୁ ମାଉସୀ ଘରୁ ଓ ଯିବା ମାଉସି ଘରୁ ଆସିବା ତାପରେ ଆମେ ଯିବାଟିକେ ଭୁବନେଶ୍ୱର। ଭୁବନେସ୍ୱର ଯିବା ଭୁବନେଶ୍ୱର ରୁ ଆସିିବା। ତାପରେ ଗାଦୁ କତିକି ଯିବା ଯେକି ଦାଦୁ ଦାଦୁଙ୍କତିକି ଯିବା ତାଙ୍କୁ ଗୋଟେ ଷ୍ଟ୍ରିଟ୍ ଲାଇଟ୍ ଦେଇକି ସେଇଟା ଟିକେ ପଚାରିବା ନା ଦାଦୁ କେବେ ନା ଷ୍ଟ୍ରିଟ୍ ଲାଇଟ୍ ଟା ଆଣିିବା। କେତେ ଟଙ୍କା ନବ ଦାଦୁଙ୍କ ତୁରୁ ଟିକେ ବୁଝିକି ଆସିବେ ବୁଝିପାଇଲୁ। ବୁଝିକି ଆସିିବା ତାପରେ ରାହୁଲ କ କତି ଯିବା ରାହୁଲ ରାହୁଲ ରାହୁଲ କଣ ପାଇଁ କଲ୍ କରି ତାଙ୍କୁ ପଚାରିବା କଣ ପାଇଁ ତମେ କଲ୍ କରିଥିଲେ।
ଆଞା
ଯେହେତୁ କଲ୍ କରିଛନ୍ତି ସିଏ କଣ ପାଇଁ ଗୋଟେ କାରଣ ଥିବ କଲ୍ କରିଥିବେ।
ଆଜ୍ଞା।
ଯାଉଛି ଦିଟା କୁକୁର୍ ନେଇକି ଆସିଲେ ନେୟୀ କ୍ଷଣି ଭଲ ହେଇଥାନ୍ତା ସେ ତ କଲ୍ କରିଥିଲେ ରୋଷେଇ କରିପାରିବିନି। ଏଇଆ ଆଉ କଣ କରିବା ଏଇତ ଯିବନ ଆଉ ଖାଇ ପିଇକି ସୋଇବା କଥା ଆଉ। ହୁଁ ଆଉ କଣ କୋଉଛ କୁହ।
ଆଉ କଣ କଟକ ଯିବା।
ଆଉ କଣ ହାଲ ଚାଲ ତମର।
ଭଲ।
ଖଟରେ ଭଲ ସ ବେପାର ହଉଥିଲା।
ଆଜ୍ଞା
ବହାର ହଉଛି କ୍ୟାମ୍ପସ ର ଆ ସେ ସବୁ କମ୍ ବଜେଟରେ ମିଲୁଛି। ଭଲ ଭଲ ଟି ସାର୍ଟ ବି ମିଳୁଛି ଟି ସାର୍ଟ ଆର ପୋପେଶ ଟି ଶାର୍ଟ ଟେ ଆଉ ଆମର ସାର୍ଟ ଭଲ ଭଲ ସାର୍ଟ ମିଳୁଛି। ହାଁ କାର୍ଗ ପାଣ୍ଟଟେ। ବାଗି ପେଣ୍ଟ ସବୁ ମିଳୁଚି। ଅଛି ତମେ କଟକ ଯିବା ନେଇଯାଇଛି ବା ତମର ଜତିକି ଆଣିବାର ଅଛି। ବୁଝିଲେ ଭଲ ଭଲ ଡ୍ରେସ ପ୍ୟାଣ୍ଟ ଅଛି। ଆପଣ ଯୋଉଟା ଆଣକୁ ଚାହୁଁଛନ୍ତି ସେଇଟା ଆଣିପାରିବେ। ଆପଣଙ୍କ ଇଚ୍ଛା ଯୋଉ ଭଳିଆ ସେଭଳିଆ ଆଉ କଣ କହୁଛନ୍ତି କୁହନ୍ତୁ?
ହଁଉ ଏୟା।
ଆଜ୍ଞା ତୁଙ୍କର ଟ୍ରଜ ଟା ଖରାପ ହେଇଯାଇଛି ରାତିରେ ଗଲା ବେଳୁ କଣ ତାଙ୍କର ଦାଦା ଙ୍କ ଟର୍ଚ ଟା ଜଳୁନି। ମେକାନିକ କତିକି ନେଇକି ଗଲେ ଜଣା ପଡିବ ଆଉ ଟସ୍ ଟା କଣ ହଉଛି? ଅଷୀ କଣ ହେଉଛି। ଦାଦା କହୁଛନ୍ତି ତାଙ୍କ ଟର୍ଚ୍ଚ ର ଫଙ୍କସନ ଟା ଢିଲା ହେଇଯାଇଛି। ଫଙ୍କସନ୍ ଦାଝିର୍ଲି କେମିତି କଣ ମୁ ଜାଣିନି ଫାର୍ଷ୍ଟ ଟାଇମ ଶୁଣଛି ଫଙ୍କସନ୍। ଆଗ ତ ଆଗେ ଯେ
ଆ ଦାଦୁଙ୍କର ଟର୍ଚ୍ଚ ଟା ଖରାପ ହେଇଛି ଦାଦୁଙ୍କର ଟର୍ଚ୍ଚ ଟା ବାଗେଇକି ଆଣିବା।
ତାଦ ବେଟିେ ଦି ମି
ଠୀକ ଅଛି
ହ ଫଖ
କ
ତାପରେ ମୋ ବାଟେରୀ ଦିଟା ଠିକ ନାହିଁ ବ୍ୟାଟେରୀ ଦିଟା ପଢିବ। ଟ୍ର ଯିଏ ଆମର ପେନସିଲ ବେଟ୍ରି ପଡିବ। ତାଙ୍କର ପଡିବ ପେନସିଲ ବେଟ୍ରୀ ଆମର ଷାଠିଏ ଟଙ୍କା।